ହ୍ୟାଲୋ।
ହୁଁ ନମସ୍କାର।
ନମସ୍କାର।
କୋଉଠି ଅଛନ୍ତି?
ଆମ ମୁଁ ବର୍ତ୍ତମାନ ଘରେ ଅଛି ଆପଣ?
ମୁଁ ବାଲେଶ୍ୱର ରେ ଅଛି ବିଚ ରେ ବଇଚି।
ଓହୋ ବହୁତ ଭଲ କଥା ଆପଣ ବୋଧେ ବୁଲିବାକୁ ଯାଇଚନ୍ତି?
ହଁ ଏବେ ସ ସକାଳୁ ଘରେ ଉଠିଥିଲି ତ ସାଙ୍ଗ ଘର ଗୋଟେ ଆଇଚି ତାପରେ ପରେ ବାଲେଶ୍ଵର ଯାଇଛି ଆଉ କେତେ ସମୟ ପରେ ପାରାଦୀପ ଯିବି। ଏମିତି ଚାଲିଅ ମୋର ଆଉ।
ଓ ଆପଣ ବୋଧେ ବହୁତ ଫାଙ୍କା ସମୟ ପାସଛନ୍ତି ଆପଣଙ୍କ କତିରେ କିଛି କାମ ନାହିଁ ତ ସେଇଥିପାଇଁ ବୁଲୁଚନ୍ତି ଏ ତେ ବହୁତ ବଢିଆ କଥା।
ନାଇଁ ଆଜି ଗୋଟେ ଦିନ ଫ୍ରି ପାଇଚି ତ ହେଟା ଆଜି ଗୋଟେ ଦିନ ମନେ ମନେ ସବୁଆଡେ ବୁଲି ଯାଉଚି ସେ କିନ୍ତୀ ବଇଚି ଗୋଟେ
ଭଲ ଭଲ ଅ ଅ
ମୁଁ କଇଲି ଆଉ ଆପଣ କଣ କରୁଚନ୍ତି?
ହଁ ବର୍ତ୍ତମାନ ପାଇଁ ତ ମୁଁ ବସିଛି ଆପଣଙ୍କ ସହ ବାର୍ତାଳାପ କରୁଚି।
ବାପ କରୁଛନ୍ତି ଆଉ ଆପଣ ସକାଳୁ କଣ ଖାଇଛନ୍ତି?
ସକାଳୁ ମୁଁ ଛତୁଆ ଖାଇଛି।
ଆରେ ଆରେ ମୁଁ ବି ସେଇ ଛତୁଆକୁ ପିଇଚି ଖାଇନି।
ଓହୋ ନାଇଁ କିନ୍ତୁ ମୁଁ ଖାଇଛି।
ଆଚ୍ଛା ତମ ଆଡ଼େ ବୋଧେ ଟିକେ ଅଲଗା ପ୍ରକାର ଛତୁଆ ମିଳେ।
ନାଇଁ ସେଇ ସମାନ ଛତୁଆ ହିଁ ମିଳେ କିନ୍ତୁ ମୁଁ ଟିକେ କମ ପାଣି ମିଶେଇକି ତାକୁ ଟିକେ କେ ଗାଢା କରିକି ମୁଁ ତାକୁ ଖାଇଛି ପିଇନି।
ଆଚ୍ଛା କା ଆଡେ କେମିତି ଆଉ ଆମେ ଟିକେ ପାଣିଆ ପାଣିଆ କରିଦେଇକି ଟିକେ ପିଇ ଦେଇଥାଉ।
ଆଜ୍ଞା ଆଜ୍ଞା ଆପଣଙ୍କୁ ବହୁତ ଜଲଦି ଥାଏ ସେଥିପାଇଁ କି ଭଲ କଥା ଏଇଟା କିଛି ଖରାପ କଥା ନୁହଁ।
ନାଇଁ ମୁଁ ବି ଖରାକୁ କହୁନି ବି ଆଉ ଆପଣଙ୍କର ସେଆଡ଼େ ପାଗ କେମିତି ଅଛି?
ଆମର ଏପଟେ ପାଗ ତ ଭଲ ଅଛି ବର୍ଷା ଉଠେଇଚି କିନ୍ତୁ ପକଉନି ସକାଳୁ ପ କଉଥିଲା ଟିକେ ଟିକେ ଏବେ ନାହିଁ।
କଣ୍ ଲାଗୁଚି ଆଜି ଖରା ହବ?
ଅ-ନା ହବନି ବଧେ ଖରା ଆଜ୍
ମୁଁ ହେଇଯାଉ ମୋର୍-ଜୋ-ବୁ- ମୋର୍ ଗୋଟେ ଜୋତା ଫୋତା ସବୁ ସଫା କରିଦେଇଚି। ଖାଲି ଶୁଖେଇବାକୁ ଜାଗା ନାହିଁ ବୋଲି ଅନେଇ ବଇଚି ଛାତକୁ।
ଆଜ୍ଞା -ଆଜ୍ଞା।
ଆଉ ଆପଣ କୁହନ୍ତୁ ଆପଣଙ୍କ ପାଠ ପଢା କେମିତି କଣ ଚାଲିଚି?
ଆଜ୍ଞା ପାଠ ପଢା ବହୁତ୍ ଭଲ ଚାଲିଚି।
ଆଉ ଆଜି ଆପଣ ବିଦ୍ୟାଳୟକୁ ଯାଇ ନାହାନ୍ତି କି ଅଧ୍ୟୟନ କରିବାକୁ?
ନାଇଁ ଆଜି ବିଦ୍ୟାଳୟ ଏବେ ବର୍ତ୍ତମାନ ପାଇଁ କି ତ ମୋର ଯେହେତୁ ଦ୍ଵାଦଶ ସରିଚି ବର୍ତ୍ତମାନ ପାଇଁ କି ମୁଁ ଘରେ ବସିଚି ମହାବିଦ୍ୟାଳୟ ଖୋଲିଲେ ମୁଁ ଯିବି।
ଆଚ୍ଛା ଆପଣଙ୍କ ମହାବିଦ୍ୟାଳୟ ହେଇଗଲାଣି ମୁଁ ତ ଦେଖିଥିଲି ଆପଣ ବିଦ୍ୟାଳୟ ଗଲା ବେଳକୁ।
ଓହୋ ଆପଣ ତାହେଲେ ମତେ ଦେଖିଚନ୍ତି ମତେ ଲାଗିଲା ଦେଖି ନଥିବେ ନୂଆ କଥା ହଉଚି।
ନା ନା ବହୁତ୍ ଦେଖିଚି ନା ବେଳେ ବଳେ ଦେଖିଚି ବେଳେ ବଳେ ଚିଡି ବି ଦେଇଚି।
ଆଜ୍ଞା।
ଆଉ ଆପଣଙ୍କ ଆଡେ କଣ ଚାଲିଚି?
କିଛି ନାଇଁ ସେମିତି
ଆଉ ଆପଣଙ୍କର ମାତାଶ୍ରୀ ଆଉ ପିତାଶ୍ରୀ କଣ କରୁଚନ୍ତି?
ଆ- ମୋ ପିତାଶ୍ରୀ ଯାଇଚନ୍ତି ଦୋକାନ୍ ଆଉ ଆମ ମାତାଶ୍ରୀ ଉଁ- ଘରେ କାମ କରୁଚନ୍ତି।
ଆଚ୍ଛା ଆପଣଙ୍କ ଭଗିନୀ?
ଆ- ମୋ ବଡ ଭଉଣୀ ସେ ଉପରେ ଅଛନ୍ତି।
ଆଚ୍ଛା ସିଏ କୁଆଡେ ଯାଇନାହାନ୍ତି?
ଆନ୍- ନା ସିଏ ଯାଇନାହାନ୍ତି ସେ ଘରେ ହିଁ ଅଛନ୍ତି।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ କଣ ଚାଲିଚି କୁହନ୍ତୁ ଆଉ କିଛି।
ଆପଣ କଣ ପଚାରୁନ୍ ନ୍ତୁ ଏମିତି ମୁଁ କେମିତି ଜାଣିପାରିବି ଆପଣ କଣ ପଚାରୁଚନ୍ତି।
ଆଚ୍ଛା ଆପଣଙ୍କ କୁକୁର ଅଛି ନା କୁଆଡେ ଗଲାଣି?
ନାଇଁ ଅଛି ଆମ କୁକୁର ଅଛି।
ଏ ଛୋଟରୁ ବଡ ହେଲାଣି ନା ବଡରୁ ଛୋଟ ହେଇଗଲା?
ନାଇଁ ଛୋଟ ରୁ ବଡ ହିଁ ହବ।
ଆ- ସେ କେତେ ବଡ ହେଲାଣି?
ଚାରି ବର୍ଷର ତ ହେଇଗଲାଣି।
ଆଚ୍ଛା-ଆଚ୍ଛା ଚାରି ବର୍ଷ ହେଇଗଲାଣି?
ଆଜ୍ଞା।
ନା ସମୟ ବହୁତ୍ ଜଲ୍ଦି ପଳଉଚି।
ମୁଁ ଜାଣିପାରୁନି।
ଆଜ୍ଞା-ଆଜ୍ଞା।
ଆଉ ଆଜିର ଆଜିର କଣ କଣ ସବୁ ପ୍ଲାନ୍ କୁଆଡେ ଯିବେ ଆଜି?
ଏମିତି ରେ କିଛି ପ୍ଲାନ୍ ନାଇଁ ବୁଲାବୁଲି ନାଇଁ ଦେଖାଯାଉ କଣ ହଉଚି।
ବଢିଆ ପାଗଟା ଦେଇଚି
ପାଗ ଦେଲେ କଣ ହବ ବର୍ଷା ମଝିରେ ଥିଲେ ପାଗ ଦେଇଚି ଯେ କିନ୍ତୁ ଯଦି ବର୍ଷା କି ନାଁ ଯାଇ ହବନି କୁଆଡେ? ଆଜ୍ଞା, ଆଜ୍ଞା।
ଆଜ୍ଞା ଆପଣ ଆଉ କଣ କହୁନାହାନ୍ତି?
ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଗାଁରେ ସବୁ ବଢ଼ିଆ ଅଛନ୍ତି। ସମସ୍ତେ ସୁସ୍ଥ ସବଳ, ଖାଲି ମୋ ଗୋ ଭାଇର ଟିକେ ଆକ୍ସିଡେଣ୍ଟ ହେଇଯାଇଛି ତେଣୁ ସେ ଟିକେ ଖଟ ଉପରେ ବଇଚି।
ଓହୋ।
ଆଉ କଣ କହୁନାହାନ୍ତି? କଣ କହିବି ଆଉ କଣ ଅଛି ଆ ମୁଁ କହିଲି କି ଆପଣ ଏବେ ପଢ଼ାପଢି କରୁଛନ୍ତି ନା ଘରେ ବଇଚନ୍ତି।
ନାଇଁ ପଢ଼ାପଢି ତ ବର୍ତ୍ତମାନ ପାଇଁ କିଛି କରୁନି କିନ୍ତୁ ମୁଁ ଆଡ଼ମିସନ କରିସାରିଚି, ଆ ଜଳ ଖୋଲିଲି, ଆ ଶିକ୍ସା ଓ ଅନୁସନ୍ଧାନ।
ଆଚ୍ଛା ଶିକ୍ଷାନୁଷ୍ଟାନ ଆଉ ଆପଣ କଲେଜ୍ କୋଉଠି ଅଇଲା ଏବେ ଯୋଉ ମହାବଦ୍ୟାଳୟ କୋଉଠି ହେଲାଣି ଆପଣଙ୍କର?
ହେଇନି ମୁଁ ସେଠି ଆଡ଼ମିସନ କରିଛି ହୋଟେଲ୍ ମ୍ୟାନେଜମେଣ୍ଟ ପାଇଁକି। ଏକ୍ଜାମ୍ ବି ଦେଇସାରିଛି ତ କଲେଜ୍ ଖୋଲିଲେ ମୁଁ ଯିବି।
ଶିଖିବାକୁ ବହୁତ ଭଲ ଅନୁ ବହୁତ ଭଲ ଶିକ୍ଷାନୁଷ୍ଠାନ ଯେ, ମୁଁ ଶୁଣିଛି ନାଁ।
ଆଉ? ଆପଣ ଆ ଖରାବେଳେ କଣ ଖାଇବା ପତ୍ର ହବ ଆଜି, ଖାଇବାକୁ କଣ ଅଛି? ମଧ୍ୟାହ୍ନ ଭୋଜନ?
ମଧ୍ୟାହ୍ନ ଭୋଜନରେ ତ ମତେ ତ ଏପର୍ଯ୍ୟନ୍ତ କିଛି ଜଣାନାଇଁ, ଆ ସବୁଦିନ ଯୋଉ ଖାଇବା ହୁଏ ସେଇୟା ହିଁ ହବ ଭାତ, ଡ଼ାଲି, ଭଜା।
କାଇଁ ଆପଣ ଆପଣ ମ ମାତାଶ୍ରୀଙ୍କ ସାହାଯ୍ୟ କରୁନାହାନ୍ତି କି?
ହଁ କରେ ବର୍ତ୍ତମାନ ପାଇଁ କି ମାତାଶ୍ରୀ ଟିକେ ଅଲଗା କାମ କରୁଚନ୍ତି, ମୁଁ ଜେଜେମାଙ୍କ ପାଇଁ ଟିକେ ଖାଇବାକୁ ବନଉ ଚନ୍ତି, ତ ତାପରେ ବି ସାହାଯ୍ୟ କରିବି ମିଶିକି ବନେଇବୁ ଆଉ।
ଆଚ୍ଛା ଆପଣଙ୍କ ଜେଜେମାଙ୍କ ଦେହ କେମିତି ଅଛି?
ହଁ ବର୍ତ୍ତମାନ ପାଇଁକି ତ ଭଲ ଅଛି ମଝିରେ କିଛି ଦିନ ପୂର୍ବରୁ ବହୁତ ଖରାପ ହେଇଯାଇଥିଲା, ହସ୍ ଟୋଟାଲ ଆର୍ଡ, ଆଡ଼ମିଟ୍ ବି ହେଇଥିଲେ। ଏବେ ଅଛନ୍ତି ଘରକୁ ଆସିଯାଇଛନ୍ତି ଭଲ ଅଛନ୍ତି।
ମୁ ବହୁତ ଦିନି ହେଲା ଆପଣଙ୍କ ଜେଜେମାଙ୍କୁ ଦେଖିନାହିଁ ତ ମୁଁ ସେୟା ପଚାରିଦେଲି ଆଉ।
ଆଜ୍ଞା, ଆଜ୍ଞା।
ତାହେଲେ ତାଙ୍କ ଦେହ କରୁଛି ଆଉ।
ଆଜ୍ଞା।
ଆଉ ଆପଣଙ୍କର ସାଇ ଅ କଡ଼ ଘରରେ ଏକ ପୁରୁଷ ବନ୍ଧୁ ଥିଲେ ସିଏ କୁଆଡେ ଗଲେ?
ପୁରୁଷ ବନ୍ଧୁ କିଏ?
ମୋର ପୁରୁଷ ବନ୍ଧୁ ହେବେ ସିଏ ନା, ଆପଣଙ୍କ ଘ କଡ଼ ଘର ସାଇଡ଼ରେ
ଓ, ମୁଁ ମୁଁ ଜାଣିନି ସିଏତ ଏବେ କଣ କରୁଛନ୍ତି, ସିଏ ମୁଁ ତାଙ୍କୁ ଦେଖେ ବେଳେ ବେଳେ ଏମିତି। ସିଏ କଲେଜ୍ ଯାଆନ୍ତି କଲେଜରୁ ଆସନ୍ତି ସେତିକି ମୁଁ ଜାଣିନି ଏବେ ସେ ବର୍ତ୍ତମାନ ପାଇଁ କୋଉଠି ଅଛନ୍ତି?
ଆଚ୍ଛା, ଆଚ୍ଛା, ଆପଣଙ୍କ ଘର ଆଗରେ ଯୋଉ ଛୋଟ ପାର୍କଟି ହେଇଚି
ଆଜ୍ଞା।
ସେଇଠି ଖେଳିବାକୁ ଯାଆନ୍ତି?
ନା ମୁଁ ସେଡା ତ ଛୋଟ ପିଲାମାନଙ୍କ ପାଇଁ ହେଇଛି ମୁଁ ଏମତି ବେଳେ ବେଳେ ଆ ମୋର ଗୋଟେ ଛୋଟ ଭାଇ ଅଛି ଆଉ ନହେଲେ ଛୋଟ ଭଉଣୀ ତାଙ୍କୁ ନେଇକି ଯାଏ। ନହେଲେ ମୁଁ ଯାଇନି।
ଆଚ୍ଛା ଆଚ୍ଛା ମୁଁ ଭାବଥିଲି କାଳେ ଯାଉଥିଵ୍ ପାର ତ ସମସ୍ତଙ୍କ ପାଇଁ ହେଇଥାଏ ନା।
ଆଜ୍ଞା ଆଜ୍ଞା ମୁଁ ଯାଏନି ଏତେ।
ଆ ହୋ ଆଉ ବୁଲାବୁଲି କିଛି ପ୍ଲାନ୍ କରିନାହାନ୍ତି ଏବେ କିଛି।
ନା ଏବେ ପାଇଁ କି ତ ପ୍ଲାନ୍ ହେଇନି ଦେଖାଯାଉ କହିଛନ୍ତି ତ ସାଙ୍ଗମାନେ ଯିବା ପାଇଁ କି ଯେ। ତ ଏବେ ବର୍ତ୍ତମାନ ପାଇଁ ଏତେ ଜୋରରେ ବର୍ଷା ପକଉଛି ପୁରା ଲଗାତାର। ତ ଦେଖାଯାଉ ଆଗକୁ କଣ ହଉଛି।
ହଁ ଆମ ଆମ ସାଙ୍ଗମାନେ ବି ସେଇଆ ସବୁଆଡେ ପ୍ଲାନ୍ କରୁଛନ୍ତି କି ଡେ ଯିବୁ ସେଆଡେ ଯିବୁ ସବୁ କରିବୁ
କିନ୍ତୁ କୁଆଡେ ଯାଇପାରୁନ
ଠିକ ସମୟବେଳକୁ କାର କହେ ନାଇଁ ରେ ସାଙ୍ଗ ମୋର ଟିକେ ଅସୁବିଧା ହେଇଗଲା। ଆଉ ଜଣେ କହିବ ନାହିଁରେ
ଜ୍ଞା।
ହ। ତ ପ୍ଲାନ୍ ଏମିତି ହଉଛି ଏମିତି ଭାଙ୍ଗୁଛି ଆଉ ନି ନିତିଦିନିଆ ଚାଲିଛି ଆମର ଏଇଭଳିଆ ଆଉ।
ଆଜ୍ଞା ଆଜ୍ଞା।
ଗୋଟେ ପୁରୁଷ ବନ୍ଧୁ ଘରେ ଆମେ ବସି ପଡୁଛୁ ସେଇ ଟିକେ ହସ ମଜା କରିଦଉଛୁ ତାର ପୁଣି ଘରକୁ ପଳଉଛୁ ଆଉ।
ହୁଁ ଭଲ ଭଲ ଆଉ କୁଆଡେ ବୁଲିବା ଯିବା ଆଉ କଣ ଦରକାର।
ସେଇପା ଏଇ ବର୍ଷା ଯୋଉ ପାଗଟା କରିଛି ପାଗ ବଢିଆ କରିଛି ଏଇି କୁଆଡେ ଯିବାକୁ ହିଁ ହଉନି। ଟିକେ କୁଆଡେ ଗଲା ବେଳକୁ ପକନ୍ତା ହେଲେ ଭଲସେ ପଡନ୍ତା ସେତିକି ପଡୁନି। ଆପଣ ରୋଷେଇ ଖାଇବା ରୋଷେଇ ଜାଣନ୍ତି ଆପଣ?
ଆଜ୍ଞା ଜାଣିଛି ରୋଷେଇ।
କଣ କଣ ଜାଣିଛନ୍ତି?
ଆ କହିବାକୁ ଗଲେ ତ ଉ ସବୁ ଜାଣିଛି। କିନ୍ତୁ କେତେବେଳେ ଏମିତି ସେମିତି ପରିସ୍ଥିତି ଆସିଲେ କରେ। ନହେଲେ କରେନି କରେ ନିଜର ଇଚ୍ଛା ହେଲେ କରେ।
ଆଚ୍ଛା ଘରେ କେଇ ନଥିଲା ବଳେ କରଥିବେ ଆଉନହଲେ ତ ମାମା ଥିବେ ଆଉ।
ଆଜ୍ଞା ଆଜ୍ଞା।
ହଁ ହଁ ମୋର ତ ପୁରା ଓଲଟା ଆଉ ମୋତେ ନ ଆସିଲେ ବି ମୁଁ କରିବିନି ଆସିଲେ ବି ମୁଁ କରିବିନି।
ଭଲ ଭଲ ନୁହଁ ବିଲକୁଲ ବି ସମସ୍ତେ ରୋଷେଇ କରିବା କଥା।
ଆଉ ଆମ ଗୋ ଟିକେ ମତେ ଟିକେ ବାଧା ଲାଗେ ତ ଆବେ ମୁଁ କରେ ନାହିଁ।
ଓହୋ। ହଁ ଏମିତି ହେଲେ ତ ଆପଣ ଏକା କୋଉଠି ରହିପାରିବେନି ସବୁବେଳେ ଆପଣ ବାପା ମାଙ୍କ ଉପରେ ହିଁ ନିର୍ଭର ହେଇ ରହିବେ।
ନାଇଁ ବାପା ପା ନଥିଲା ପରେ ସ୍ଵିଗି ଉପରେ ନିର୍ଭର ହେଇଯାଏ।
ହଁ ସେତିକି ପଇସା ରୋଜଗାର ବି କରିବାକୁ ପଡିବ ନା ସବୁଦିନ ବାହାରୁ ଅର୍ଡର କରିକି ଖାଇବା ପାଇଁ କିି ନହେଲେ ତ ନିଜେ ହିଁ ଘରେ ଭାତ ଆଳୁ ଯାଇ ହଁ ଖାଇବାକୁ ପଡିବ। ଏତିକି ତ ଆସି ହିଁ ଯାଇଥିବ ଆପଣଙ୍କୁ ଭାତ ଆଳୁ ସିଝା।
ଭାତ ଖାଇବା ଜାଣେ ଆଳୁ ସିଝା ଚକଡି ଜାଣିଛି।
ଓହୋ ଜଲ୍ଦି ଶିଖିଗଲେ ଆପଣଙ୍କ ପାଇଁ ହିଁ ଭଲ ହବ।
ହଉ ଆପଣଙ୍କ ର ଟାଇମି ହେଲାଣି ତ ଜାଳ ଆଉ କାଟୁନ। ହାଲୋ।
ଆଜ୍ଞା କୁହନ୍ତୁ।
ଆଜ୍ଞା ଆପଣ ଭାତ ଖାଇଛନ୍ତି?
ହଁ ମୁଁ ଭାତ ସବୁଦିନ ଖାଏ।
ଭାତରେ କେତେଟା ଚାଉଳ ଥାଏ?
ତା ତ ମୁଁ ଗଣି ପାରିବିନି। ଗଣିବି ବା ଅସମ୍ଭବଣ ଯଦି ମୁଁ ଫାଲତୁ ରେ ବସିଥିବି ତ ମୁଁ ନିହାତି ଭାବରେ ଗଣିବାକୁ ଚେଷ୍ଟା କରିବି।
ଆଜି ତ ଫାଲତରେ ବସିଛନ୍ତି ଆଜି ଟିକେ ଟ୍ରାଏ କରିନାହାନ୍ତି।
ନାଇଁ ବର୍ତ୍ତମାନ ପାଇଁ କି ମୁଁ ଫାଲତୁରେ ବସିନି।
ଆଚ୍ଛା କାମ କର୍ମ କରୁଛନ୍ତି ବୋଧେ, ଗୋଟେ ବହୁତ ଭଲ କାମ କରୁଛି।
ଅଲଗା ସମୟର ପରିସମାପ୍ତି ହେଲାଣି, ମୁଁ ଆପଣଙ୍କୁ ପରେ କେବେ କଲ୍ କରିବି।